ଓ।
ହଁ, ଶୁଭ ସକାଳ କଣ କରୁଛ?
କିଛିନାହିଁ ଏମିତି ହିଁ ବସିଥିଲି। ଆଉ ଆପଣ କଣ କରୁଛନ୍ତି।
ମୁଁ ତ ଏଇ ଯାଇଥିଲି ଜଷ୍ଟ ମାର୍କେଟ, ମାର୍କେଟରେ କିଛି କାମ ଥିଲା। ଆଉ ସବୁ କାମ ସାରିକି ସବୁ ଆଣିଲି ଇଏ କଲି ଆଉ। ଆଉ ଏବେ ଏଇ ଆସିକି ରୁମ୍ ରେ ଜଷ୍ଟ ଏଇ ବସିଥିଲି। ଆଉ ମନେ ପଡ଼ିଲା ସେଥିପାଇଁ କଲ୍ କଲି ଆଉ।
ନିଶ୍ଚୟ ନିଶ୍ଚୟ ଆପଣ ମାନେ ମନେ ପକେଇଥିବାରୁ ବହୁତ ବହୁତ ଧନ୍ୟବାଦ।
ଆଜ୍ଞା ଆଜ୍ଞା। ଆ ତମର ପ୍ଲସ୍ ଥ୍ରୀରେ ଯୋଉ କହୁଥିଲ ଯୁକ୍ତ ତିନିରେ ପଢୁଥିଲ ତୁମେ ସାର୍ଟିଫିକେଟ୍ ପାଇଁ ଗଲଣି କଲେଜକୁ?
ସାର୍ଟିଫିକେଟ ତ ଅଲରେଡି ମାନେ ମତେ ମିଳିଗଲାନି। ମିଳିଲା ପରେ ହିଁ ମାନେ ମୁଁ ଏମିତି ଇଏରେ ଜଏନ୍ ହେଇପାରିଲି।
ଆଚ୍ଛା।
ଆଜ୍ଞା।
ଆଚ୍ଛା ଆଚ୍ଛା। କଲେଜ କୁ ଯାଇଥିଲେ ବହୁତ ଦିନ ପରେ ତ ଯାଇଥିବେ ତମେ ଯୋଉ ତିନି ବର୍ଷ ସେଠି ଯୋଉ ଅତିବାହିତ କରିଥିଲ ସେଠିକାର ଯୋଉ ମାନେ ସ୍ମୃତି ସବୁ ଥିଲା। ଦେଖିକି କେମିତି ଲାଗିଲା? ମାନେ ଯୋଉ ଆମର ଟି ଶିକ୍ଷ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି। ତା ସହିତ ବି ସାଙ୍ଗମାନେ ସବୁ ଅଛନ୍ତି। ଆମର ଯୋଉ ସାନ ଯୋଉମାନେ ପଢୁଥିବେ ସେମାନଙ୍କ ସହିତ ଦେଖା ହେଇଥିବ। କଣ ତମର ଅନୁଭୂତି ଥିଲା ସବୁ?
ନିଶ୍ଚୟ ମୁଁ ଆପଣଙ୍କ ସହିତ ମାନେ ମୋ ଅନୁଭୂତିକୁ ସେୟାର କରିବା ପାଇଁ ଚାହିଁବି। ଯେହେତୁ ମୁଁ କହିବାକୁ ରଖେ ଚାହିଁ ରଖେ ଯେ ମୋର ଯୁକ୍ତ ତିନି ଅଲରେଡି ଦୁଇ ହଜାର ଉଣେଇଶି ମସିହାରେ ସରିଯାଇଛି। ତ ମତେ ମିଳିଥିଲା ଯେହେତୁ ଦୁଇ ହଜାର କୋଡିଏ ମସି। ମତେ ମୋର ସାର୍ଟିଫିକେଟ ମୁଁ ଆଣିବାକୁ ଯାଇଥିଲି ଗୋଟେ ବର୍ଷ। ପରେ ଯଦି ଗୋଟେ କଲେଜ କୁ ମୁଁ ଯାଉଛି ମତେ ବହୁତ୍ ଖୁସି ଲାଗିଥିଲା ଏବଂ।
ଆଜ୍ଞା।
ଏବେ ବି ମୁଁ ବହୁତ୍ ନିଜକୁ ଗର୍ବିତ ମନେକରେ। ମୁଁ ଯୋଉ କଲେଜ ରେ ଯୁକ୍ତ ତିନି ପରିକ୍ଷା। ରିକ୍ଷ୍ୟା ମାନେ ମୋର ସମା। ପ୍ତକରିଥିଲି ସେଇ କଲେଜ ରେ ହିଁ ମୁଁ ମାନେ ଏବେ ଏମ ବି ଏ କରୁଛି। ତ ମତେ ବହୁତ୍ ଖୁସି ଲାଗେ ଆଜ୍ଞା ସେଇ।
ସେଇଠିପୁଣି ଆମେ। ଫେରିକି ଯାଇକି ସେଠି କରୁଛନ୍ତି ସେଇମାନଙ୍କ ଟିଚରଙ୍କ ସହିତ ପୁଣି ଦେଖା ହଉଛି। ପୁଣି ସେଠିକାର ପରିବେଶ। କୁ ଆମେ ମାନେ କୁହନ୍ତି ଅନୁଭୂତି କରୁଛନ୍ତି ବହୁତ୍ ବଢ଼ିଆ ବହୁତ୍ ଆ। ଆପଣ ଲକି।
ଆଜ୍ଞା।
ଆଜ୍ଞା।
ଆଉ ଆପଣ କେମିତି ମାନେ ଆପଣଙ୍କର କେମିତି ଜୀବନ ଯାପନ ମାନେ ଆପଣ କୌଣସି। ସରେଇ ଯୁକ୍ତ ତିନି ପରୀକ୍ଷା ସେମାନେ ଦେଇ ଦେଇେଛନ୍ତି କି ଆପଣଙ୍କ କଲେଜ କୋଉଠି ଏମିତି।
ପଚାରି ପଚାରିବାଥ ଧନ୍ୟବାଦ ପଚାରିଥିବାରୁ। ଆଉ ମୁଁ କହିବାକୁ ଚାହେଁ ଯେ ମୋର ଯୁକ୍ତ ତିନି ହିଁ ସରିଯାଇଛି ଅଲରେଡି। ତାପରେ ମୋର ଇଚ୍ଛାହେଲା ଯେ ଶିକ୍ଷକ ଲାଇନ ଯିବା ପାଇଁ। ସେଥିପାଇଁ ମୁଁ ବିଇଡି ଦିଇ ବର୍ଷ କରିସାରିଛି ଅଲରେଡି ସରିଯାଇଛି ବିଇଡି ଦି ବର୍ଷ। ଆଉ ତାପରେ ଏବେ ପିଜି ଚାଲିଛି ପିଜି ର ଗୋଟେ ବର୍ଷ ସରି ଯାଇଛି ଏଇଟା ଦୁ। ଦ୍ୱିତୀୟ ବର୍ଷ ଏଇଟା ଏବେମୋର ଚାଲିଛି।
ଆଜ୍ଞା ଶୁଣିକିରି ବହୁତ ଖୁସି ଲାଗିଲା। କି ଆପଣ ମାନେ ଏବେ ବିଇଡ ସରେଇକି ଆପଣ ପିଜି। କରୁଛନ୍ତି ବୋଲିକିରି କାରଣ ଆପଣ ଶିକ୍ଷକ ମାନେ ଯିବା ଲାଇନ୍ ରେମୁଁ ବହୁତ୍ ମାନେ। ଉଚ୍ଛୁକ ଅଛନ୍ତି ଆପଣ ଶିକ୍ଷକ ହୋଇ କଣ ପାଇଁ ମାନେ। କଣ ପାଇଁ ଚୟନ କଲେ ଆଉ କିଛି ମାନେ ଆପଣଙ୍କର। ଯେମିତି ଆପଣଙ୍କ ଥିଲା ଶିକ୍ଷକ ହେବା ପାଇଁ ସେଥିପାଇଁ ବୋଲିକରି।
ହଁ ସେମିତି ମୋତେ ଭଲ ଲାଗିଲା ପିଲାମାନଙ୍କୁ ଦେଖିକି ପିଲାମାନଙ୍କୁ କିଛି ମାନେ। ତାଙ୍କୁ କିଛି ଯାହାବି ଯାହା ମାନେ ସେମାନେ ଜାଣିନାହାଁନ୍ତି। ମୁଁ ତାଙ୍କୁ ଜଣେଇବି ଇଏ କରିବି ଜାଣିକି ମତେ ବହୁତ୍ ଖୁସି ଲାଗିଲା। ସେଥିପାଇଁ ମୁଁ ମାନେ ଚୁଜ୍ କଲି ଯେ ଶିକ୍ଷକ ଲାଇନ ହିଁ ଭଲ ପିଲାମାନଙ୍କ ସହ। ହସି ଖେଳି ତାଙ୍କ ସହିତ ଟାଇମ୍ ମାନେ ଅତିବାହିତ କରି। କି କରିବା ପାଇଁ ବହୁତ୍ ଭଲଲାଗିଲା ସେଥିପାଇଁ ଯୋଉଆମର ଯାହାବି ମାନେ। ଟିଚର୍ ହବା ପାଇଁ ଯାହାବି କୋର୍ସ ଯାହାବି ଅଛି ସେଇଗୁଡ଼ାକୁ ସବୁ କରୁଛି। ଦେଖାଯାଉ ଭଗବାନ୍ ଙ୍କର ଆଶୀର୍ବାଦ ବାପା ମା ଙ୍କର ଆଶୀର୍ବାଦ। ଆଉ ସାଙ୍ଗସାଥିଙ୍କ ସବୁ ମାନେ ସହଯୋଗ ରେ କଣ ଆଗକୁ। କୁ ହଉଛି ଦେଖାଯାଉ।
ନିଶ୍ଚୟ ନିଶ୍ଚୟ ଆଉ ଏବେ କଣ ଆଜି ଆପଣ କଣ ଆଜି ଆପଣଙ୍କ ରୋଷେଇ କଣ ହେଇଛି? ଯେମିତି କିି ଆପଣ ଆଜି ଆଜି ଆପଣଙ୍କର ଖାଇବା ଆପଣ ରୋଷେଇ ନିଜେ କରନ୍ତି ନା?
ନା ମୁଁ ବି ହଁ କହିବି କହିବାକୁ ଚାହିଁବେ। ହଁ ମୁଁ ଏବେ ହଷ୍ଟେଲରେ ରହୁଛିମୁଁ ବି ସେଇ ହଷ୍ଟେଲ ମେସ୍ ରେ ରହୁଛି। ଆମର ଆଜି ଯଉ ଯିଏ ମଉସା ଜଣେ ଆସନ୍ତି ଦୁଇ ଟାଇମ୍ ରୋଷେଇ କରିକି ପଳେଇ ଯାଆନ୍ତି। ଆଉ ଯୋଉ ଦ ସକାଳ ଖା ଖାଦ୍ୟ ଆମେ ବାହାରୁ ଖାଉ କି ଆମେ ଘ ଘରେ କିଛି ଯଦି ଖାଦ୍ୟ ଦେଇଥାନ୍ତି। ଯେମିତି ଚୁଡ଼ା ଗୁଣ୍ଡ ମିକ୍ସଚର ଯାସୁ ମାନେ ଇଏ କରିକି ସେଗୁଡା କିଛି ଖାଇଥାଉ କି ଆ ଯେତେବେଳେ ବି ବାହାରକୁ ଖାଇବାକୁ ଇଚ୍ଛା ହୁଏ ବାହାରେ ବି ଯାଇକି ସାଙ୍ଗ ସାଥି ସବୁ ମିଶିକି ଖାଇଥାଉ। ଆଉ ଆଜି ଆମର ଯେଉଁ ମଉସା ତାଙ୍କ ଦେହ ଟିକେ ଖରାପ ଥିଲା ସେଥିପାଇଁ ସିଏ ମେଡିକାଲ ଯାଇଛନ୍ତି ଛୁଟି ନେଇକି ଆଜି। ଆଉ ସେଥିପାଇଁ ତ ଆଜି ତ ମିଲ୍ ଆମର ଅଫ୍ ଅଛି। ଆଉ ସାଙ୍ଗ ଯାଇଛନ୍ତି ସବୁ ବାହାରକୁ ମୁଁ ତାଙ୍କୁ କଲ୍ କଲେ ସେମାନେ କଣ ଟିକେ ବାହାରୁ ହୋଟେଲରୁ କଣ ଆଣିବେ ଆଣିଲା ପରେ ଆମେ ଖାଦ୍ୟ ଖାଇବୁ ସାଙ୍ଗ ହୋଇସବୁ ଆଉ।
ଆଜ୍ଞା ଆଜ୍ଞା।
ଆଉ ତମର କଣ ଆଜି ଆଇଟମ ହେଇଛି ତମର ହଷ୍ଟେଲ ନା କଣ କେମିତି କଣ ଖାଉଛ?
ମୁଁ ତ ହଷ୍ଟେଲ ରେ ହିଁ ରୁହେ ହଷ୍ଟେଲ ରେ ଆଜି ଯେମିତି ଆପଣଙ୍କୁ କହି ରଖୁଛି ଆଜି ତ ମଙ୍ଗଳବାର। ଆଜି ଆମର ହଷ୍ଟେଲରେ ମାନେ ସାଧା ହିଁ ହେଇଥିବ ଆମିଷ ତ ବୁଧବାର ଦିନ ହୁଏ ଶୁକ୍ରବାର ଦିନ ହୁଏ ଏବଂ ରବିବାର ଦିନ ହୁଏ।।
ଆଚ୍ଛା।
ଅନ୍ୟ ଦିନ ମାନଙ୍କରେ ସାଧା ହିଁ ବନାଯାଏ ତ ଆଜି ହେଇଥାଇପାରେ କାରଣ ବେଶି କାଲି ମାନେ ସା ଆଜି ଆମର ଅଧିକାଂଶ ସମୟରେ ଭା ଭାତ ଡାଲି ଭଜା ପାମ୍ପଡ ଆଚାର ଏଇ ସବୁ ହିଁ ହୁଏ। ସେ ମତେ ମତେ ସବୁ କିଛି ଖାଦ୍ୟ ଖାଇବା ସବୁଠୁ ମାନେ ସେମ ହିଁ ଲାଗେ।
ଆଚ୍ଛା ଆଚ୍ଛା ବହୁତ ଭଲ। ହଁ ବହୁତ ଭଲ ତାହେଲେ ଆପଣ କହୁଛନ୍ତି ଯେ ଆପଣ ମାନେ ଆମିଷ ଖାଆନ୍ତିନି ଖାଲି ନିରାମିଷରେ ଯାହା ହିଁ ଖାଦ୍ୟ ସେଇଟାକୁ ଖାଇଥାନ୍ତି ଆଉ। ବହୁତ ଭଲ ଆଉ କଣ ନି ଆଜ୍ଞା କୁହନ୍ତୁ?
କୁହନ୍ତୁ?
ହଁ କହୁଥିଲି ଯେ ଆଉ କଣ ଖାଦ୍ୟ ତମକୁ ମାନେ ଯୋଉ ଆମର ଭଲ ଲାଗେ। ଆପଣ ତ ନିରାମିଷ ଖାଆନ୍ତି ନା ନିରାମିଷରେ କଣ କଣ ଖାଦ୍ୟ ଭଲ ଲାଗେ? ମାନେ ବନେଇକି ବନେଇବା ପାଇଁ ଉଇଥ ଆପଣ ଖାଇବା ପାଇଁ ପସନ୍ଦ କରନ୍ତି କଣ କଣ ସବୁ?
ମତେ ପ୍ରଥମେ ତ ଅନ୍ୟକୁ ବନେଇକି ଖୁଆଇବା ପାଇଁ ମତେ ବହୁତ ପସନ୍ଦ ଲାଗେ। ଆଉ ଖାଇବାର ଯେମିତି କିି କହୁଛନ୍ତି ମାନେ ମୁଁ ଏତେ ଚୁଜି ଖ ଖାଦ୍ୟ ଯେମିତି କି ମାନେ ମୁଁ ଖାଏନି। ଯାହା ବି ଦେଇଦେବେ ମୁଁ ଖାଇଦେବି ସେମିତି କିଛି ନାହିଁ ହଁ। ଅ ସବୁଜ ପନିପରିବା ମାନେ ମତେ ସବୁଠୁ ମାନେ ପସନ୍ଦ ଲାଗେନି ଅଧିକାଂଶ। ଯେମିତି କିି ଆଳୁରେ କିଛି ବନାଯାଏ କିମ୍ବା ବାଇଗଣ ବି ମତେ ପସନ୍ଦ ନୁହଁ ଟମାଟୋ ବି ମତେ ପସନ୍ଦ ନୁହଁ ମାନେ ଯେମିତି କିି ଆପଣ ଦେଖିବେ ବହୁତ ମତେ ପଖାଳ ଭାତ ବଡିଚୁରା ଆଳୁ ଭଜା ଟିକେ ଏମିତି ଯଦି ହେଇଯିବ ନା ଜୀବନ ମାନେ ପୁରା। ମତେ ଆଉ କିଛି ଦରକାର ନାହିଁ।
ଆଚ୍ଛା ଆଚ୍ଛା ଆଛା ବହୁତ ଭଲ ବହୁତ ଭଲ ମାନେ ଦେଖନ୍ତୁ ଆଜି ଯେମିତି ଆମ ବାହାରେ ରହୁଛନ୍ତି ପିଜା ବର୍ଗର ଆଉ ବି ସବୁ ବଡ଼ାପ ଯେମିତି ବାହହାର ଅ ସୁ। ଖାଦ୍ୟ କୁହାଯାଏ ଯେ ୱେଷ୍ଟର୍ଣ ଫୁଡ ଏଇଗୁଡା ସବୁ ଆମେ ଖାଉଛନ୍ତି ଆମେ ଆଉ ମାନେ ଖାଇବାକୁ ହିଁ ବାଧ୍ୟ ହଉଛନ୍ତି ସେଇ ଯଉ ବାହାରେ ରହୁଛନ୍ତି ଆଉ କିଛି ଖାଦ୍ୟ ହିଁ ମାନେ ଦେଶୀ ଖାଦ୍ୟ ଯେମିତି କହିଲେ ଆପଣ ଗାଁ ରେ ଗାଁ ରେ ଏଇ ସବୁ ଖାଦ୍ୟ ହିଁ ଖାଇଥାନ୍ତି। ଗାଁ ରେ ନିଜେ ଚାଷ କରନ୍ତି ନିଜେ ଶାଗ ଚାଷ କରନ୍ତି ସେ ଶାଗ ଆଣିକି ନିଜେ ପଖାଳ ଖାଆନ୍ତି ଆହୁରି ବି ବହୁତ ସାରା ଜିନିଷ ଖାଆନ୍ତି ଦେଶୀ ଖାଦ୍ୟ ଯୋଉଟା କି ଆମ ଦେହ ପ୍ରତି ଆଜିକା ସମୟରେ ରୋଗରେ ଯେମିତି ଆମେ ସବୁ ପୀଡିତ ହଉଛନ୍ତି। ଏଇ ସବୁ ଖାଦ୍ୟ ବାହାରେ ଯୋଉ ଆମେ କ କହିଲେ ଯୋଉ ୱଷ୍ଟର୍ଣ ଫୁଡ ଯୋଉ ସବୁ ଏଇ ସବୁ ଖାଦ୍ୟ ହିଁ ଖାଇକି ଆମେ ଅଧିକ ପୀଡିତ ହଉଛନ୍ତି ଆମେ ଯଦି ଆଗ ପରି ଆମ ବାପା ମା ଆଉ ଜେଜେ ବାପା ଙ୍କ ପରି ଦେଶୀ ଖାଦ୍ୟ ଖାଆନ୍ତେ ନିଜେ ଚାଷ କରିକି ନିଜେ ସେ ପଖାଳ ଆଉ ଭଜା ଇଏ ବଢିଚୁରୁରା ଏଇ ସବୁ ଖାଆନ୍ତେ ତାହେଲେ ଆମେ ଏତେ ରୋଗରେ ଗ୍ରସ୍ତ ହୁଅନ୍ତେନି ବହୁତ ଭଲ ଲାଗେ ଏ ସବୁ ଖାଦ୍ୟ ମତେ ବି ବହୁତ ଶୁଣିକି ଭଲ ଲାଗିବ ତମର ଏତେ ଦେଶୀ ଖାଦ୍ୟ ପ୍ରିୟ। ଆଉ ଭଲ ଲାଗିଲା ବହୁତ ବହୁତ ଭଲ।
ହଁ ଧନ୍ୟବାଦ ଆପଣଙ୍କ ସହିତ ମୁ ବି କଥା ହେଇଥିବାରୁ ମାନେ ମତେ ଶୁଣିକିରି ବହୁତ ଭଲ ଲାଗିଲା। ଆପଣଙ୍କୁ ମାନେ କେମିତି ଆପଣ କେମିତି ମାନେ ଖାଇବା ପସନ୍ଦ କରନ୍ତି ଏମିତି ଜଙ୍କ ଫୁଡ ଯେମିତି ଏବେ କହିଲେ ପିଜା ବର୍ଗର।
ହଁ।
ଏଇ ସବୁ ଆପଣ ଦୈନନ୍ଦିନ ଜୀବନରେ ଖାଆନ୍ତି।
ମାନେ ଖାଏ ମୁଁ ଖାଇଛି ଅବଶ୍ୟ କିନ୍ତୁ ସେଇଟା ମାନେ ସବୁବେଳେ ନୁହଁ ସେମିତି ସାଙ୍ଗସାଥି ମିଶିଲେ ବହୁତ କମ୍ ଖାଏ ବହୁତ ରେୟାର ବୁଝିପାରୁଛ ମତେ ଆଚୁଆଲି। ହଁ ଆମେ ଏଇ ଦେଶୀ ଖାଦ୍ୟ ହିଁ ବହୁତ ଭଲ ଲାଗିଥାଏ ଯେହେତୁ ଆମେ ଗାଁରେ ବଢିକି ଆସିଛୁ ଏବେ ମଧ୍ୟ ଟାଉନ ରେ ରହିଲେ ମଧ୍ୟ ଆମେ ଗାଁ ଖାଦ୍ୟକୁ ମାନେ କୁହନ୍ତିିନି ଆଡେଇ ଦେଇ ପାରିବା ନାହିଁ ସେଗୁଡା କି ଭଲ ଲାଗିଛି ଗାଁରେ ଖାଦ୍ୟରେ ଯୋଉ ସ୍ଵାଦ ଥାଏ। ବାହାର ହେଇଛି ତେଲ ମସଲା ଖାଦ୍ୟରେ ଯେମିତି ଦେହ ଖରାପ ହେଉଛି ଜମା କିଛି ନଥାଏ। ସେଥିପାଇଁ ଗାଁରେ ବି ଯାହାବି ଖାଦ୍ୟ ମାନେ ପ୍ରସିଦ୍ଧ ହୁଏ ଇଏ ହୁଏ। ଆଉ ପ୍ରାୟତଃ ମୁଁ ଇଏ କରେ ଯେ ଆମେ ସାଙ୍ଗସାଥି ମିଶିକି ଆମେ ନିଜେ ସବୁ କିଛି ଯାହାବି ହୋଉ ଭଲ ଖାଦ୍ୟ ଟିକେ ବନାଉ ଇଏ କରୁ ନିଜେ ଆଣିକି ଆମେ ନିଜେ ବନେଇକି ଖାଉ ଅଧିକାଂଶ ଟାଇମରେ ଏଇନା ବନେଇ ଖାଇଲେ ଆମେ ସେଇ ଅନୁଯାୟୀ ତେଲ ଦେଇପାରିବା ସେଇ ଅନୁଯାୟୀ ମସଲା ଦେଇପାରିବା। ଆଉ ବାହାରେ ହୋଟେଲ ବଗାରରେ ତ ଦେଖିଲେ। ସେ ହେତୁ ଯେମିତି ତେଲ ମସଲା ଦେଉଛନ୍ତି ସେଇଟା ଖାଇଲେ ବହୁତ ସାରା ଜିନିଷ ରୋଗରେ ପୀଡ଼ିତ ହେଉଛନ୍ତି ଆମେ। ଆମେ ନିଜ ସାସ୍ଥ୍ୟ ପ୍ରତି ଆମେ ଯତ୍ନ ନେଇ ପାରୁନାହାନ୍ତି ବୁଝିପାରୁଛ। ଏଇ ସବୁ ଖାଦ୍ୟ ଖାଇଲେ ଟିକେ ଗାଁ ଖାଦ୍ୟ ଖାଇଲେ ବହୁତ ଭଲ ଲାଗେ ଗାଁକୁ ଗତ କହିବେ ଏଇଠି ଯା ଯାଇଥିଲି କିଛି ଦିନ ତଳେ ଗାଁ ରେ ଖାଦ୍ୟ ସେ ସବୁ ଖାଇ ବାହାରେ ସବୁ ଏଇ ସବୁ ଡେଲି ଖାଇ ଖାଇ ଏତେ ମାନେ ବିରକ୍ତି ଲାଗିଲା ଗାଁ ଖାଦ୍ୟ ଖାଇକି ଏତେ ମାନେ ଖୁସି ହେଇକି ଆସିଲି ମୁଁ କହିଲି ଗାଁ ରେ ରହିଯାଆନ୍ତି ସବୁଦିନି ମୁଁ ତ ଭାବିଲି କିନ୍ତୁ କଣ କରିବା ସମୟର ଇଏରେ ଆମେ ତ ସବୁ ପଢ଼ାପଢ଼ିରେ ବ୍ୟସ୍ତ ବାହାରେ ରହିବାକୁ ପଡ଼ିବ। ନହେଲେ କିଛି ହେଇପାରିବ ନାହିଁ ଏମିତି କରିବାକୁ ପଡୁଛି ଆଉ।
ଆଜ୍ଞା ଆପଣଙ୍କ ସହିତ କଥା ହେଇ ମତେ ବହୁତ ଭଲ ଲାଗିଲା। ଆଉ ଆପଣଙ୍କ କଥା ଶୁଣିକିରି ବି ବହୁତ ଭଲ ଲାଗିଲା ଯେ ଆପଣଙ୍କ ଦୈନନ୍ଦିନ ଜୀବନ ମାନେ ଏତେ ଭଲରେ କଟୁଛି ଭଗବାନ କରନ୍ତୁ ସମସ୍ତଙ୍କୁ ମାନେ ଭଲରେ ରଖନ୍ତୁ।
ନିହାତି ନିହାତି ତମେ ବି ଭଗବାନ ମାନେ ସବୁବେଳେ ତମକୁ ବି ଭଗବାନ ଭଲରେ ରଖନ୍ତୁ। ଆଉ କାଲି ଦେବସ୍ନାନ ପୂର୍ଣ୍ଣିମା ଥିଲା କୋଉ ମାନେ ପାଖରେ ମନ୍ଦିର କିମ୍ବା କୁଆଡେ ଯାଇଥିଲେ ଦର୍ଶନ କରିବାକୁ ନା ଯାଇନାହାନ୍ତି?
ଆଜ୍ଞା କାଲି ଯେମିତିକି ଦେବସ୍ନାନ ପୂର୍ଣ୍ଣିମା ଥିଲା ଆ ମୋର ଏଇ କଲେଜ ପାଖରେ ମାନେ ମୁଁ ଯୋଉଠୁ ରହୁଛି ସେଇଠି ଗୋଟେ ଗୋଟେ ଛୋଟ ମନ୍ଦିର ଅଛି। ସେଠି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ତିନି ଜଣ ହିଁ ମାନେ ସେଠି ସେଇ ମନ୍ଦିରରେ ଅଛନ୍ତି ତ ମୁଁ ମତେ ବହୁତ ମାନେ ମୁଁ ଯାଇଥିଲି ସନ୍ଧ୍ୟା ସମୟରେ ମତେ ଯେ ଯେହେତୁ ଟିକେ ସମୟ ମିଳେ ମୁଁ ଯାଏ ଇସ୍କନ୍ ମନ୍ଦିର।
ଆଚ୍ଛା।
ଜଗନ୍ନାଥ ମନ୍ଦିର ଯହା ବି ଦେବୀ ଦେବାଙ୍କ ମନ୍ଦିର ଯାଏ ମତେ ମାନେ ବହୁତ ଭଲ ଲାଗେ। ମନ୍ଦିର ଯିଵା ପାଇଁ କାଲି ମୁଁ ଯେହେତ ତ ଯାଇଥିଲି ଭଗବାନଙ୍କ ଦର୍ଶନ କରିକି ଆସିଛି ମତେ ମୋ ମନ ଶାନ୍ତି ଲାଗେ କି ଗୋଟେ ମନ୍ଦିରରେ ଯାଇକି ବସିଲେ ତାହାଠୁ ଶାନ୍ତି ଆଉ କୋଉ ଜାଗାରେ ବି ମିଳେନି।
ହଁ ଗୋଟେ ଗୋଟେ ଶାନ୍ତି ମନରେ ଗୋଟେ ଆନନ୍ଦ ଭରିଯାଏ ଉଲ୍ଲାସ ଭରିଯାଏ ମନ୍ଦିରରେ ଯୋଉଁ ଗୋଟେ ଶାନ୍ତ ପରିବେଶ ସେଠିକାର ଯୋଉ ମାହୋଲ ଏତେ ଭଲ ଥାଏ ଯେ ତମେ ଅନ୍ୟ ଯୋଉଠିକି ବି ଯାଅ ଯେତେ ବଡ଼ ଜାଗାକୁ ଯାଅ କିନ୍ତୁ ସେଠିକି ଯିବ ଏଠିକାର ଗୋଟେ ମାହୋଲ ହିଁ ଅଲଗା ଥାଏ ଏମିତି ଗୋଟେ ମନରେ ଗୋଟେ ଫିଲିଙ୍ଗସ୍ ଗୋଟେ ଅଲଗା ହୋଇଯାଏ ସେ ଯେ ମନ୍ଦିର ତ ଆମେ ଛୋଟ ଛୋଟ ହେଇଥାଉ କି ବଡ଼ ହେଇଥାଉ କିନ୍ତୁ ମନ୍ଦିର ହିଁ ମନ୍ଦିର ସବୁବେଳେ ହେଇଥାଏ। ଔ ଭଗବାନ ଯୋଉଠି ବାସ କରୁଛନ୍ତି ନା ସେଇଠି ଏତେ ଭଲ ଲାଗିଥାଏ ଯେ ମାନେ କରିହେବନାହିଁ।
ଆଜ୍ଞା। ହଁ ଆପଣଙ୍କ ଦିନଟି ମାନେ ଏବେ ତ ଯେମିତି କିି ସମୟ ତ ଏବେ ହେଇ ମାନେ ଏଇ ଏତିକି ସମୟ ଆପଣଙ୍କର ସବୁ ନିତ୍ୟକର୍ମ ସବୁ କିଛି ସରିଗଲାଣିି?
ହଁ ସରିଗଲାଣି ସକାଳେ ଉଠିଲି ଉଠିକି ନିତ୍ୟକ୍ରମ କିଛି ସାରିଲି। ତାପରେ ପଢ଼ାପଢ଼ି କଲି ମୁଁ ସକାଳେ ଉଠିଲା ପରେ ପଢ଼ାପଢ଼ି ଟିକେ କରେ। ଯେହେତୁ ଆମେ ଏକଜାମ୍ ପାଇଁ ମାନେ ପ୍ରସ୍ତୁତି ହଉଛି ସବୁ ପଢା ପାଇଁ ପଢାପଢି କରେ। ତାପରେ କଣ ଖାଇବା ପିଇବା କରେ କରିକି ଇଏ କରିଥାଏ। ହଉ ତୁ ମୋ ସେ କଥା ହି ବହୁତ ଖୁସି ଲାଗିଲା ରଖୁଛି ଧନ୍ୟବାଦ।
ଧନ୍ୟବାଦ।